ହଲୋ
ଆଜ୍ଞା
ମ୍ୟାଡ଼ାମ ନମସ୍କାର।
ନମସ୍କାର ନାଇଁ କାମ ଟିକେ ଥିଲା କାମ ସବୁ କରୁଥିଲି ଘରର ଆଉ।
ଓହୋ ଆଉ କଣ ଖାଇଚନ୍ତି ଆଜି?
ଖାଇବା ହେଇଛି ଆଜି ରୁଟି ଆଉ ଭଜା।
ଓହୋ
ଆଜ୍ଞା
ଆଉ କଣ ସବୁ ଭଲ୍ ନାଇଁ ମୁଁ ଖାଇଚି ବରା ଆଉ ଇଟିଲି, ଡାଲମା।
ଆଚ୍ଛା, ଘର ତିଆରି ନା ବାହାର କିଣା?
ନାଇଁ ବାହାରୁ ଆସିଥିଲା।
ଓହୋ
ହଁ, ଘରେ ଆଉ ଇଟଲିି ବରା ଏକା ସହିତ ହେଇପାରିବ କି?
ହଁ, ଯୁଆଡୁ ହବ ଗୋଟେ ଆଉ ଆଜ୍ଞା। ଆଉ କଣ ହ ରଥଯାତ୍ରା ପ୍ଲାନିଂ କରୁଚନ୍ତି ପୁରୀ ଫୁରୀ ଯିବାର। ଚାଲୁନାହାନ୍ତି ଯିବା ବୁଲି ବାଲିକି ଆସିବା।
ରଥଯାତ୍ରାରେ ଏମିତି ଭିଡ ଯେ ମାନେ। ତାପରେ ଗାଡି ବି ବହୁତ ବାଟରୁ ବନ୍ଦ ହେଇଯାଏ ନା ମାଲତିପାଟପୁରୁୁ। ବସ୍ ବି ଏତେ ଚାଲେନି ଭୁବନେଶ୍ଵରରୁୁ ଆଉ ସେ ସେଥିପାଇଁ ଟିକେ ମାନେ କେମିତି ଯିବା ଆସିବାକୁ କିନ୍ତୁ ଭାରି ଇଚ୍ଛା ରଥଯାତ୍ରାରେ କାହାର ଇଚ୍ଛା ନାହିଁ ଯିବାକୁ।
ହୁଁ ନାଇଁ ଆପଣ ପ୍ଲାନ୍ ବନାନ୍ତୁ, ମୁଁ ଆପଣଙ୍କୁ ନବା ପ୍ଲାନିଂ ଟା ମୁଁ ମୋର କରିବି। ମୋଉଁ ଗାଡି ନେଇକି ବଡଦାଣ୍ଡ ସୁଦ୍ଧା ଯା-ଯାଇ ହବ।
ବୁଝିଲେ ମୋର ମୋର ଚିହ୍ନା ଅଛନ୍ତି ଆମେ ଭୁବନେଶ୍ଵର ଯାଇକି ପଳେଇବା ସାଙ୍ଗ ହେଇକି ତାପରେ ଭୁବନେଶ୍ୱରରୁୁ କହିଲେ ଆମକୁ ପର୍ସନାଲ୍ ଗାଡି
ଆଜ୍ଞା
କରିକି ଆମେ ଯାଇପାରିବା ବଡଦାଣ୍ଡ ସୁଦ୍ଧା ତାପରେ ଆମେ ଆମର ବୁଲିକି ଆସିଲା ବେଳକୁ ଟିକେ ଆମେ ଆସିବା ଆମର ଛାଁ-ଛାଁ ଆଉ।
ଆଜ୍ଞା କିନ୍ତୁ ମତେ ରଥଯାତ୍ରାଠୁ ମତେ ଟିକେ ଇଚ୍ଛା ଦେଖିବାକୁ ସୁନାବେଶ ଦିନ ଯିବାକୁ ଇ ଆଜ୍ଞା କାହିଁକି ନା ସେଠି ଆ ଏଠି କଣ ମାନେ ରଥଯାତ୍ରାରେ ହଁ ହଁ ହାକ୍ ଠାକୁରଙ୍କୁ ଦେଖି ପାରିବନି, ତାପରେ ରଥ ଟଣା ହଉଥିବ ନା। ଆଉ ଚଢ଼ି ଚାଡ଼ି ଦୋଳା ଚକଟା ହବାର ବି ସମ୍ଭାବନା ଅଛି। ଆମର ସୁନା ବେଶରେ କଣ ରଥ ଗୋଟେ ଜାଗାରେ ରହିଲେ, ଠାକୁର ରହିଲେ ଆ ଯି ହଁ, ଯେମିତି ଆସିବ ଯେମିତି
ହୁଁ, ହଁ ସେଠି ବି ଭିଡ ହୁଏ। କିନ୍ତୁ ଭଲ ଲାଗେ ସୁନାବେଶ ଟା ଦେଖିବା ପାଇଁ।
ଆଜ୍ଞା
ଆଉ ତାଏଲେ ସେୟା କରିବା ଆପଣ ପ୍ଲାନ୍ ବନାନ୍ତୁ, ସୁନାବେଶ ନଏଲେ ଯାଇକି ଆଉ ଦେଖି ଆସିବା ସୁନା ବେଶ ବେଳୁକୁ ଗଲାବେଳକୁ କଣ ଗାଡି ଆଉ ଯାଉ ନଥିବ ଆମେ ସେତେବେଳେ ତ
ହଁ, ହଁ, ସେତେବେଳକୁ ମାନେ ସେତେବେଳକୁ ଆଲୋ ଭିଡ ହେଇଥିବ କିନ୍ତୁ ହେଇଯାଇଥିବ ମୋର ଟିକେ ଅଧିକା ବାଟ ଯାକେ ଗାଡି କୁ ଛାଡୁଥିବେ ଆଉ।
ହଁ, ହେଲା ପୁରୀରେ ଆଉ ବାଟ ଜଣା ପଡେ ତ, ପୁରୀରେ ତ ଚାଲିଲେ ବି ଭଲ ଲାଗିବ ଆଉ ଆମେ ସେଇୟଆ ପ୍ଲାନ୍ କରନ୍ତୁ ସୁନାବେଶ ବେଳକୁ ସୁନା ବେଶ ଆଗ ଦିନ ଆମେ ପଳେଇବା ବୁଝିଲେ ଗଲେ ସୁନା ବସନା ବୁଲିଲେ ତା ପରଦିନ ଆସିବେ ଆଉ ଗୋଟାଏ ଦିନ ଯାଇ ଆସିକିରି ସମ୍ଭବନ ନ
ଆଜ୍ଞା କିନ୍ତୁ ସେଠି ତ ମାନେ ରହିବା
ଏଇନା ତ ମିଳନ କାହିଁକନା ଗୋଟ ସବୁ ବୁକିଂଇଯାଇଛି ଏକଥରେ ଦେବ ସ୍ନାନ ପୂର୍ଣ୍ଣିମା ପାଇଁ ଆଉ ରଥଯାତ୍ରା ପାଇଁ ବୁକିଂ ହେଇଯାଇଛି ଆଉ ଆମେ ରହିବା ବନ୍ଧୁ ଘର ଗୋଟେ ଅଛି ସେଠି ରହିବା ବୁଝିଲେ ଆପଣ ରହିବା ପାଇଁ ଟେଂସନ୍ ନି ଆମେ କେମିତି ଯିବା ସେ ପ୍ଲାନ୍ ଆପଣ କରନ୍ତୁ ଆପଣ ଆଉ ବସରେ ଯିବା କି ଟ୍ରେନ ରେ ଯିବା ମତେ କହିଦେଲେ ମୁଁ ଆପଣଙ୍କୁ ଯାଇ ଦେଖା ଭେଟ କରିବି ଷ୍ଟାଣ୍ଡ ରେ ଏକାଥରେ ସାଙ୍ଗ ହେଇକିରି ସେଉଠୁ ଯିବା ଆଉ
ଆଜ୍ଞା ଟ୍ରେନ ବି ଭିଡ଼ ଥିବ ସେଦିନ ରଥଯାତ୍ରା ମାନେ ଆଉ ଏପଟ ରାସ୍ତା ସବୁ ଯାମ୍
ସୁନାବେଶ ପୂର୍ବ ଦିନ ଯିବା ବାହୁୁଡା ପରେ ସୁନାବେଶ
ଆଜ୍ଞା
ବାଉଡ଼ାବାସୀ ଆମେ ବାହୁଡ଼ା ଦିନ ବାହାରିବା ଆଉ କଣ
ହଁ ହଁ
ହଁ
ଆପଣଙ୍କୁ ରଥଯାତ୍ରା ଦେଖିବାକୁ ବହୁତ ଇଚ୍ଛା
ହଁ ମୁଁ ଯାଇଥିଲି ଛୋଟବେେଳେ ଆଉ ଜମା ଚାନ୍ସ ପାଉନି ଆଉ
ଏପର୍ଯ୍ୟନ୍ତ ମୁଁ ଏତେ ବଡ ହେଲିଣି ଯେ ଏପର୍ଯ୍ୟନ୍ତ ସବୁ ବର୍ଷ ମୁଁ ବାହାରେ ବହୁତ ଇଚଛା ଥାଏ ଯିବା ପାଇଁ କିନ୍ତୁ ଯାଇପାରେନି ଠାକୁରଙ୍କ ଡୋରି ଲାଗେନି କି ଠାକୁର ମତେ ଡାକନ୍ତି
ତାପରେ ଆହୁରି ଗୋଟେ ଶୁଭ ଜିନିଷ ଜାଣିଛନ୍ତି ରଥ ଯେତେବେଳେ ଯୋଉ ଗୁଣ୍ଡିଚା ରୁ ବାଉୁଡା ଯାକେ ରଥରେଥିବେ ସେଇଟା ବି ଦେଖିବ ବହୁତ ଶୁଭ ହେଲା ତା ଭିତରେ ମଙ୍ଗଳବାର ଆମର
ଆଉ ମଣିଷ ଜନ୍ମ ହେଇକି ଯଦି ରଥଯାତ୍ରା ନ ଦେଖିିବା
ହଁ ତା ଭିତରେ ଆମର ଯାଉ ଏଠି ମଙ୍ଗଳବାର ପଡେ ଆଉ ସେଇଟା ସେଇଟା ବି ସେଦିନରେ ବି ଠାକୁରଙ୍କୁର ଦର୍ଶନ କରିବା ବି ଭଲ ଦିନ ଆଉ ରଥରେ ଦର୍ଶନ କରିବା ବହୁତ ପୁଣ୍ୟ ମାନେ ତ ଯେମିତି ମନ୍ଦିର ଦର୍ଶନ କର ଦର୍ଶନ ଆଉ କଣ ଆଗ ଭଳି ଦର୍ଶନ ଯିଏ ପୁରୀ କି ଶୁଅ ଛୁଟୁଛି ନାଉ ସେ ଏମିତି ଅନେଇ ଦେଇିଆଈଲେ ସେ ଜାଗା ଯାଇ ମାଡି ଦେଇଆହଲେ ବି ବହୁତ ଶାନ୍ତି ଲାଗେ ଆତ୍ମାକୁ ଆଜ୍ଞା ଆଉ ତାହେଲେ ସେଇଆା ପ୍ଲାନିଂ କରନ୍ତୁ ସୁନାବେେଶ ହଉ ନହେଲେ ଯୋଉ ଦିନ ଆପଣଙ୍କ ସୁବିଧା ହଉଛି ବାଉୁଡା ଭି ଦ୍ରଉ ଆଉ ଯାଇକି ବୁଲିକି ଆସିବା ଆଉ
ଆ ହଉ ମୁଁ ଆପଣ ନିଶ୍ଚିନ୍ତ ଜଣେଇବି
ହଁ ଆଉ କଣ ବସ୍ ତ ସୁବିଧା ଅଛି ବସ୍ କଣ ବସ ରେ ଯିବା
ହଁ ବସ୍ ଟା ଆମର ଭୁବନେଶ୍ୱରରୁ ମାଳତୀ ପାଟ୍ପୁର ଯାକେ ପଳେଇବ ସେଇଉଠୁ ଟିକେ ଓଁ ଅଟୋ ନଲେ ଟାଟା ମେଝିକି ରେ ଯିବାକୁ ପଡିବ
ହଁ
ତ ଯାଉଥିବ ଆସୁଥିବ ସେତି କିଛି ନହିଁ ହଁ
ଆଉ ହଁ ସେଇଟା ତ ସତ କଥା ମାନେ ସବୁଠୁ ବଡ କଥା ଆମେ ଯେ ଏତେ ପ୍ଲାାନ କଲେ କଣ ଯେତେ ଚିନ୍ତା ନାଇ ଯାହା କରୁଥା ପଛେ ଯୋଜନା ଯଦି ତାଙ୍କର ଡୋରି ନ ଲାଗିଛି ତମେ ଯାଇକି ବି ଆସିବ କିନ୍ତୁ ଦେଖିପାରିବନି ଆଜ୍ଞା
ବହୁତ ଭିଡ ଥାଏ ନା ମୁଁ କେବେ ବି ଯାଇନି ର ଯାତ୍ରା ମୁଁ ଯେତିକି ଟିଭି ରେ ଦେଖିଛି ମୁଁ ବେଳେଳେ ମନେ ମନେ ଭାବେ ମୁଁ ଆ ଭିତରକୁ ଗଲେ ବଧେ ମରି ଯିବି।
ହୁଁ ନାଇଁ ଯୋଉ ବା ଲୋକ ଆସିବେ ବୋଲି ନିୟୁଜରେ ଦିନେ କହୁଥିଲା। ପୁରୀ ଆଉ ହୋଟେଲ ଗେଷ୍ଟ ହାଉସ ଗମେଣ୍ଟ ର ଗେଷ୍ଟ ହାଉସ ବି କିଛି ଆଉ ବା କି ନାଇଁ ମାନେ ଧର୍ମଶାଳା କାଥ
ଆଜ୍ଞା ହଁ ଆ ହେଇଯାଉଥିବ। ରଥଯାତ୍ରା ମାନେ ଆଉ ରଥଯାତ୍ରା ପାଇଁ ପଇସା ବି ସେମତି ବଢେଇ
ହୁଁ ହଁ ବା ଦେବସ୍ନାନ ପୂର୍ଣ୍ଣିମା ଏଇ ଅଣତିରିଶ ତାରିଖରେ ପଡୁଛି ଏବେଠାରୁଅ ରଥଯାତ୍ରା ଯାଣିଛି ଆଉ କିନ୍ତୁ ବହୁତ ଶାନ୍ତି ଲାଗେ ଏତେ ଲୋକ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ପାଇବେେ ଆପଣ ଯଦି ରହିକି ମାନେ ପେସେନ୍ସ ର ସହିତ ଦେଖିପାରିଲେ ବହୁତ ଜିନିଷ ଦେଖିବେ କୋଉଠି ନାଚିଲେଣି କିଏ ବେଶ ହେଇକି ଆସିଥିବେ ବହୁତ ଜିନିଷ ଅଛି। ଆଜ୍ଞା କୋଉଠି କିଏ ଘଣ୍ଟ ବାଜିଲାଣି କୋଉଠି କିଏ ଦେବଦାସୀ ନାଚିଲେଣି। ଆଉ ବଡ ଯାତ୍ରା ନା ବିଶ୍ଵର ବଡ ଯାତ୍ରା।
ଦେଉଳରେ ଦେଖୁଥିଲେ ନା ଠାକୁରଙ୍କୁ ଠାକୁରଙ୍କୁ ବାହାରେ ଦେଖିବା। ବାହାରେ ଦେଖିବରେ ପୁରା ଖୋଲା ଆକାଶରେ ଯଉ ଶା
ଦେଖିପାରୁ ଆମକୁ ଟାଣିକି ପେଲିକି ନେଇଯାନ୍ତି ଆମେ ଜଗନ୍ନାଥଙ୍କୁ ଟିକେ ଅନେଇଥିବ ମା ସୁଭଦ୍ରାଙ୍କର ଗୋଟା କି ଦେଖିଥିବା ବଳଭଦ୍ରକର ଗୋଟା ଏ ହାତ ଦେଖିଥିବା
ଆଜ୍ଞା।
ସେଠି କଣ ଶାନ୍ତିରେ ଟିକେ ଦେଖେଇ ବିି ଦଉଛନ୍ତି ଏଇଟା କରନ୍ତେ ଯେମିତି ବ୍ୟାରିକେଡ ବାହାରେ କରୁଛନ୍ତି। ସେମିତି ମନ୍ଦିର ଭିତରକୁ ଗୋଟିଏ ଗୋଟିଏ ହେଲେ କରନ୍ତେ ଶାନ୍ତିରେ ହେଲେ ଟିକେ ଜଣେ ଦି ସେ ହଉ ପଛେ ତିନି ଠାକୁରଙ୍କୁ ଏକା ବଳେ ଦେଖି ପାରନ୍ତା ସେ ଧକ୍କା ଖାଉଥିବ ମୁକା ଖାଉଥିବ ଏମିତି ଖାଲି େଇ ଦେଇକରି ପଳେଇ ଯାଉଥିବ ସେଇଟା ମତେ ଗୋଟେ ପୁରୀର ଏଇ ନିୟମ ଟା ବଦଳଉନି।
ଟିକେ ବି ଯଦି ବଡ ଦାଣ୍ଡ ଚଉଡା ହୁଅନ୍ତା ଆରାମସେ ଲୋକ କ ଆସିକି ଦେଖିକି ଯାଆନ୍ତେ?
ମାନ ସେ ହୋଟେଲ ମାନ ଯୋଉ ମାଡି ଆସିଛନ୍ତି ଯୋ ଯୋଉୁରା ଧର୍ମଶାଳା ବା ତାଙ୍କୁ ଆଉ ଟିକେ ଭାଙ୍ଗି ଭୁଙ୍ଗି ଦେଇକି ଉନ୍ନତିକରଣ ଏତେ ଉନ୍ନତିକରଣ କରୁଛ ତମେ ସେ ମନ୍ଦିର ଭିତ ତରକୁ ଯିବା ପାଇଁ ବବା ବ୍ୟାରିକେଟ କର ଗ ଗୋଟିଏ ଗୋଟିଏ ଗୋଟିଏ ପର୍ସନ୍ ପୁରା ଲାଇନ ରେ ଯିବେ ସେ କଣ କରୁଛନ୍ତି ଲାଇନ ଏ ଠୁ ବନଉଛନ୍ତି କିନ୍ତୁ କିନ୍ତୁ ତା ଭିତରୁକୁ ଗଲାବେଳ ପୁରା ମେଲେଇ ଦଉଛନ୍ତି ଯୋଉ ଆମର ସେଟ ହୁଣ୍ଡି ହୁଣ୍ଡି ବାଟେ ପୁରା ମେଲେଇ ଦଉଛନ୍ତି ଏକାଥରେ ଦଳା ଚକ୍ଟା ହେଇକି ଯାଉଛନ୍ତି।
ଆଜ୍ଞା କିନ୍ତୁ ଆମର ଯୋଉ ଆଗରୁ ଯୋଉ ବ୍ୟବସ୍ଥା ଥିଲା ଏସି ପ୍ୟାନେଲ ହେଇ ବ୍ୟାରିକେଟ ହେଇଥିଲା ମାନେ ଲୋକ ଦେଉଳ ବାହାରକୁ ଯୋଉ ଲାଇଟ ଟା ଲାଗେ କେତେ ଛାଇ ରେ ଲୋକ ଭଲସେ ଯାଉଥିଲେ ଫ୍ୟାନ୍ ଫ୍ୟାନ୍ ଲାଗିଥିଲା। କିନ୍ତୁ ଏବେ କି ଛି ନାହିଁ ଏତେ ଅଶାନ୍ତିରେ ଲୋକ ଆସିକି ଠାକୁର ଦେଖି ଯାଉଛନ୍ତି। ମାନେ ଏତେ ଅବ୍ୟବସ୍ଥା ହେଇଗଲାଣି ଏବେ କୁହନ୍ତୁନି। ହଁ।
ଭିତରେ ବି ଯେମତି ଆମର ପାହାଚ ବାଇଶି ପାହାଚ ପାଖରୁ ମେଲା କରିଦଉଛୁ ଆଉ ମେଲା ନ କରିକିରି ସମସ୍ତେ ଯିବେ ଲାଇନ ରେ ସୁଧା ପୁରା ଯିବେ ମନ୍ଦିର ଭିତରକୁ ପୁରା ଚାରିପଟ ମ ଜଗନ୍ନାଥଙ୍କୁ ଭଲ କି ଦର୍ଶନ କରି ଆସି ତାପରେ ଅନ୍ୟ ଯ ଯିଆଡେ ବୁଲୁଛନ୍ତି ବୁଲନ୍ତୃ ଏତିକି ସୁବିଧାଟା ରଖିଲେ ମ ତେ ଭାରି ଭଲ ଲାଗନ୍ତା କିନ୍ତୁ ଇଏ କଣ ହେଇ ପ୍ରଶାସନ ଯାଇକି ଆର ପ୍ରଶାସନ ପଳେଇ ହେଲାଣି ଇଏ କିଛି ହେଇପାରିବନି ଆଜ୍ଞା।
ଏଇ ପ୍ରଶାସନ ଯୁ ନୂଆ ପ୍ରଶାସନ କେତେ ବ୍ୟବସ୍ଥା କରୁଚି ମାନେ ଏତେ ଅଶାନ୍ତିରେ ଲୋକ ଏତେ ମାନେ ବାଇଟ ଦଉଛନ୍ତି ଯଉ ଆମର ସବୁ ଇଏ ଚ୍ୟାନେଲ ରେ ପ୍ରାର୍ଥନା ଚ୍ୟାନେଲରେ ଏତେ ଖରାପ ଲାଗୁଚି ଆମ ଓଡିଶା କୁ ମାନେ ଟୁରିଷ୍ଟ ଆସିକି ପର୍ଯ୍ୟଟକ ଆସିକି ଏତେ ଅଶା ସେଥିରେ ଠାକୁର ଦର୍ଶନ କରିକି ଯାଉଛନ୍ତି।
ହଁ ତାପରେ ଦିନକୁ ଦିନ ସେମାନେ ମଣିଷ ମାନେ ବି ସେ ଟିକେ ବ୍ରାହ୍ମଣ ମାନେ ବି ତମେ ବୁଝିବା କଥା ନାଇଁ ଆମେ ଭଗବାନଙ୍କ ଜାଗକୁ ଆସୁଛନ୍ତି କିଏ କଣ କୋଉ ପରିସ୍ଥିତିରେ ଆସିଚି ସମସ୍ତେ ସେମାନେ ବି ତାଙ୍କ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି।
ଆଜ୍ଞା।
ଆଜ୍ଞା। ଆଉ କେତବେଳେ କି କୋଉ ବ୍ରାହ୍ମଣ କାହାଉପରେ ଚିଡିଲାଣି ତ କା କା କି କାଠାରୁ ଭଣ୍ଡେଇକି ନେଲାଣି। କିନ୍ତୁ ଦେଖିବେ ବାହାରେ ଏସବୁ ଜିନିଷ ନାହିଁ ବହୁତ ଶାନ୍ତିର ସହିତ ଠାକୁରଙ୍କୁ ଦର୍ଶନ ହଉଚି। ବଡ ବଡ ମନ୍ଦିର ବହୁତ ଭିଡ ବି ସେଠି ହଉଚି କିନ୍ତୁ ଏମିତି ନାଇଁ ଏଇ ଗୋଟେ ତିରୁପତି ତିରୁପତିରେ
ତି ବହୁତ ଲୁଟୁଚନ୍ତି ଲୋକ ଏତେ ମା ନେ କହୁଛନ୍ତି ମାନେ ଠାକୁର କଣ ଆମେ ଦେଖିବା ଆମେ ତ ଏଇଠି ଲୁଟି ହେଇକିନା
ଏଇ ଯଉ ଆମର ତିରୁପତି ଅଛନ୍ତି ହେଠି କିି ଯିବା ପାଇଁ ବହୁତ ବ୍ୟବସ୍ଥା ତମେ ଯଦି ଭି ଆଇ ପି ରେ ଗଲ ଭି ଆଇ ପଇସା ଦେଇ ଗଲ ଯଦି ଭି ଆଇ ପି ରେ ବି ନ ଗଲ ଆରାମ ସେ ଧୀରେ ଧୀରେ ଧୀରେ ଧୀରେ ଗୋ ଯିବ ବାଟରେ ବସିବାକୁ ଅଛି ଯଦି ବି ଚାଲି ନ ପାରିଲା ବସିବ ତା ଭିତରେ ସେଠୁ ମନ୍ଦିର ଭିତରେ ଠାକୁରଙ୍କୁ ଯେତବେଳେ ଦର୍ଶନ କରିବ ପୁଣି ଗୋଟିଏ ଗୋଟିଏ ଦର୍ଶନ କରିକି ଆସିବ ତା ଭିତରେ ସେ ଠାକୁରଙ୍କୁ ପ୍ରସାଦ ନିଜ ଇଚ୍ଛାରେ ତମେ ତମ କିଣିକି ଯା ଆଣୁଚ ଆଣ ନିଜ ଇଚ୍ଛାରେ ପ୍ରସାଦ ବି ବାଣ୍ଟୁଛନ୍ତି। ବସିବ, ଖାଇବ, ପାଣି ପିଇବ ଧୀରେ ସୁସ୍ଥେ କି ଯିବ।
ଆଜ୍ଞା ଆଉ ଏଠି ତ ଯୋଉ ଆମର ଆନନ୍ଦ ବଜାରରେ ଯୋଉ ତ ଆମେ ଖାଉଛନ୍ତି
ହଁ।
ସେଠି ମାନେ ସଫାସୁତୁରା କରିବାକୁ ବି ଲୋକଙ୍କୁ ବହୁତ କଷ୍ଟ।
ହଁ ଅସନା କରୁଚ କାଇଁ ତାହେଲେ? ସେଇ ବ୍ରାହ୍ମଣ ମାନେ ହିଁ କରୁଛନ୍ତି ଆଉ ବାହାର ଲୋକ ଯାହା କରୁଛନ୍ତି ସେମାନେ କଣ କରୁନାହାଁନ୍ତି? ହଁ।
ଆ ମହାପ୍ରସାଦ ବିକ୍ରି ପାଇଁ ଯଉ ବସିଛନ୍ତି ସେଇମାନେ ହିଁ କରଉଛନ୍ତି ଆଉ କେହି ନୁହଁ। ଆପଣ ଦୋକାନ ଲଗଉଛନ୍ତି ସଫାସୁତୁରା କରିବେ କରିକି ଯିବେ ନାଁ
ନା ଭାରି ସେମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବେଶୀ ବଢିଲାଣି।
ବହୁତ ବଢି ଯାଉଚି ଏମିତି କହୁଛନ୍ତି ନା ଖାଇଲେ ଖାଅ ନହେଲେ ନିଅ ନହେଲେ ନାଇଁ।
ସେ ତମର ହଁ ଖାଇଲେ ଖାଆ ନ ହେଲେ ନିଅ ବେଶୀ ବା ହେଇଯାଉଚି ଅତ୍ୟଧିକ ଯେହେ ଭକ୍ତ ଆସୁଛନ୍ତି ଆଙ୍କର ମୁହଁ ଅଧିକା ଆଉ ଆପଣ ପ୍ଲାନ୍ କରନ୍ତୁ ଆମେ ଦେ ଦେଖିବା ନହେଲେ ସୁନାବେେଶ ବେଳକୁ ଯାଇକି ଟିକେ ବୁଲିକି ଦେଖି ଦେଖିକି ଆସିବା। ଆଜ୍ଞା ହଉ ଜଣେଇବେ ମତେ ଆଉ।
ଆଜ୍ଞା।
ହଉ ହଉ।
ରଖୁଚି ଆଜ୍ଞା ଆପଣଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା।